ଘୁ
ମୋ ଭଏସ ଶୁଣିପାରୁଚୁ କଣ?
ହୁଁ।
କେମିତି ଅଛୁ?
ମୁଁ ଭଲ ଅଛି। ତମ ଖବର କଣ?
ଆଉ ଘରେ ସବୁ କେମିତି ଅଛନ୍ତି?
ବଢିଆ ଠିକ୍ ଠାକ୍ ଅଛନ୍ତି ସମସ୍ତ ଆଉ। ଆଉ ଅବି କୋଉଠି ଅଛ?
ଘରେ ସବୁ କେମିତି ଅଛନ୍ତି?
ଠିକ୍ ଅଛନ୍ତି। ଖାଇଥିଲି ଚିକେନ।
ହୁଁ ହଁ ଆଉ ପଢାପଢି କେମିତି ଚାଲିଚି?
ହଁ ଠିକ ଠାକ୍ ଚାଲିଚି ଆଉ।
ହୁଁ।
ହୁଁ।
ଆ ରଜରେ ସବୁ କଣ କଲ ଆଁ?
ରଜରେ ଯାଇଥିଲୁ ଟିକେ ଢେଙ୍କାନାଳ ବୁଲିବାକୁ।
ହୁଁ।
ହୁଁଉଁ।
କେମିତି ଲାଗିଲା ପ୍ଲେସଟା?
ହୁଁ ବଢିଆ ପ୍ଲେସ ସବୁ।
ହୁଁ।
ହୁଁ କେତେବେଳେ ଯା ଥରେ ବୁଲିବାକୁ ବୁଲିବାଲି ଆସିବ। ହଉ।
ଆଉ ଏନା କଣ କରୁଛୁ?
ହଁ ବସିଛି ଆଉ ମୋବାଇଲ ଦେଖୁଥିଲି ଆଉ।
ହଁ ନାଇଁ ନାଇଁ ଏଇନା କଣ ପଢାପଢି କାମ ଦାମ ଏଇ କଣ କରୁଛ ସେଇଟା ପଚାରୁଛି? ମାନେ କୋଉଥିରେ ଅଛୁ?
ଏଇନେ ପଢାପଢି ଚାଲିଛି ଆଉ। ପ୍ଲସ ପ୍ଲସ୍ ଥ୍ରୀ ଚାଲିଛି ପ୍ଲସ୍ ଥ୍ରୀ ଆଉ। ହୁଁ।
ହେଲେ ଏମିତି ସବୁକଥା।
ହଁ, ଆଉ ତମର ପୁଣି ଜବ କେବେ ହବ?
ଆରେ ମୁଁ କଣ କହିଲୁ ପଢାପଢି କରୁଛି ପକେଇବାକୁ ବି କରୁଛି।
ହୁଁ।
ହଉନି ତ ଆଉ କଣ କରିବି?
ଆଚ୍ଛା ହଉ କର୍ମ କରିଚାଲ ଆଉ।
ହଁ ରିଟିନ୍ ଟା କ୍ଲିୟର ହେଇଯାଉଛି ସେ ଇଣ୍ଟରଭ୍ୟୁରେ କଟିଯାଉଛି ଆଉ ଗୋଟେ ଗୋଟେ ଇଣ୍ଟରଭ୍ୟୁ ହିଁ କ୍ଲିୟାର ଏ ରିଟିନ୍ ହିଁ କ୍ଲିୟର ହଉନି। ମାନେ ସବୁ ଭଲବେଳେ ମ୍ୟାଥ ଖରାପ ହେଇଯାଉଛି ବାଲାନ୍ସ ହେଇ ଚାଲୁନି ଲାଇଫଟା। ବାଲାନ୍ଶ୍ ହେଇ ଚାଲନ୍ତା ଖୁସି ଲାଗନ୍ତା।
ଗୋଟେ ହେଲା ବେଳକୁ ଗୋଟେ ହଉନି ଆଉ ନୁହଁ?
ହଁ ସେମିତି ହେଉଛି ଖାଲି।
ହୁଁ ଆଉ କେମିତି ଅଛ?
ହେଇ ଭଲ ଅଛି ଆଉ ଘରେ ଟିକେ ବୋଉ ଦେହ ଟିକେ ଖରାପ ଅଛି। ଛି ତାର ଟିକେ ହାଇ ବି ପି ନା ତ ତାକୁ ଟିକେ ମେଡିକାଲ ଫେଡିକାଲ ନେଇକି ଯିବାକୁ ପଡୁଛି ପ୍ରାୟ।
ନାଇଁ ମ।
ହଁ ବି ପିରେ ନା ବି ପି ରେ କଣ କହିଲୁ ହଠାତ କିନି ମୁଣ୍ଡ ଫୁଣ୍ଡ ବିନ୍ଧେଇ ହବ।
ନା ଟିକେ ଟେନସନ ହେଲା ମାନେ ଭଲ ପଡିଲେ ଆଉ।
ଆଉ ସେଇଟା ଗୋଟେ ପ୍ରୋବ୍ଲେମ ଆଉ ପୁଣି କଣ କହିଲୁ ଇଏ ମେଡିସିନ ସବୁଦିନ କଣ୍ଟିନ୍ୟୁ କରିବାକୁ ପଡିବ। ନକଲେ କଣ ମେଡ଼ିସିନଟା ସଦାବେଳ କିଏ ଖାଇବ ଗୋଟେ ଭଲ ଲାଗିବ କି।
ହଁ ମେଡିସିନ ଟା ସଦାବେଳେ ହେଲା ମାନେ
ଏଇ ହେଲା କଥା। ହେଇଥିପାଇଁ ମନ ଟିକେ ଟିକେ ଭଲ ଲାଗୁନି। ଏମିତି ଆଉ ମେଡି କାଲରୁ ଘର ଘରରୁ ମେଡ଼ିକାଲ ଏମିତି ଖାଲି ହୋଉଛୁ ଆଉ। ଜାଣିଚୁକି ନାହିଁ।
ହୁଁ।
ଦେଖାଯାଉ ଯା ଦୟାରେ ଭଲ ହେଇଯିବ ଠାକୁରଙ୍କ ଦୟାରୁ ସବୁ।
ହଁ ଆଉ ଭଲ ତ ହେଇଯିବେ ଆଉ କଣ।
ହୁଁ
ହଁ ଭରସା ରଖିଥାଅ ଆଉ କଣ।
ହଁ। ଦୁଷ୍ଟ ହଉନୁ ତ ଆଉ ତୁ ମାନେ ଚଗଲାମି ହୋଇଥିଲୁ ଚଗଲାମି ଆଉ ହଉନୁ ତ ଆଉ ଛୋଟ ଭଳିଆ?
ନା ନା ସେ ଛୋଟବେଳ ଦିନ ଗଲେ ଆଉ କଣ ଛୋଟ ଅଛୁ?
ହୁଁ। ଆଉ ରଜରେ ସବୁ କୁଆଡେ ବୁଲିବାକୁ ଯାଇଥିଲ ଆଉ କଣ କଣ କଲ ସାଙ୍ଗ ସାଥି?
ସାଙ୍ଗ ସା ମଜା ତ କରି କରି ଗଲୁ ଆଉ। ଟ୍ରାବାରା ଗୋଟେ ବୁକ ହୁଁ ଟ୍ରାବାରା ଗୋଟେ ବୁକ୍ କରିଦେଇଥିଲୁ। ବାଟ ଯାକ ସ ଦିନି ଖଣ୍ଡେ ଲାଗିଲା।
ହୁଁ।
ହେଲା ରୋଷେଇବାସ କରିକିରି ମଜାମସ୍ତି କରିକରି ଗଲୁ ଆଉ।
ହୁଁ କେତେ ଟଙ୍କା ଖର୍ଚ୍ଚ ହେଲା? ପରେ ହେଇଠି କେତେ ଟଙ୍କା ଲାଗେ ତମର ଖର୍ଚ ହେଇଛି?
ଫରଟେ ପନ୍ଦର ହଜାର ଭିତରେ ଆଉ। ହୁଁ।
ହଁ।
ଆଉ ଅଳ୍ପ ବି ଖର୍ଚ ହବ ଆମର ଟିକେ ଓଡିଆ ଉଡେଇ ଦେଲେ ଟିକେ ଅଧିକା ପଇସା ଟିକେ
ନାଇଁ ଆ ସାଙ୍ଗସାଥିରେ ବୁଲାବୁଲି କରିବା ଯାଉଛନ୍ତି ଡେଲି ଯାଉଛନ୍ତି। ଏଠୁ କେତେବେଳେ କଣ ଯାଉଛ?
ଯାହା ଯାଉଛି ଯାଉଛି ପଇସା ଯାଉ ଆଉ କଣ?
ହୁଁ ହେଲେ ହେଇ ହୁଁ, ଏବେ କିଏ ବକ୍ସିଂ ଖେଳିବାକୁ ଯାଉଛି ଜାଣିଛୁ ନା ଜାଣିନୁ?
କଣ ଯାଉଥିଲ?
ଖେଳିବାକୁ ଯାଉଛୁ ଏବେ।
ଯାଉଛ?
ହଁ। କ୍ଲାସ କୋଉ କୋଉ ବାରେ କହିଲୁ ଇଆଡେ। ସେଢଟେ ଆଉ ମାନେ ଏଇଠୁ ହବ ତ ତୁ ଯୋଉଠି ଇଏ କରୁ ସେ ପାଖାପାଖି
ଆଚ୍ଛା ଆଚ୍ଛା ସାଢେ ଯାଉଛରି ନୁହଁ।
ହଁ ସେ ପାଖାପାଖି। ପୁଜା କରିବନୁ ତୋବେଳେ ହେଇଥିଲେ ତୋସ ଆସନ୍ତିି ଦେଖ ବଳକୁ ମୋ ଟାଇମ୍ ଅଲଗା ତୋ ଟାଇମ୍ ଅଲଗା। ହେଲା ସେଇଠୁ ପାଖରେ ବା ତ ସେଇଠୁ ପୁରା ପାଖରେ ଗୋଟେ କିଲୋମିଟର ହବନି। ହଁ ହଁ ଟାଇମ ଏପଟ ସେପଟ ଗୋଟେ ମୋର ମୋର ରାତିକି ଯିବି ରାତି ମାନେ ଛଅଟାରେ ଯିବ ଆସିବି ନଅଟାରେ ସନ୍ଧ୍ୟା ବେଳୁ
ମୁଁ ତ ସକାଳୁ ଆଗ ହେବ ଆଉ
ହଁ ସେ ଆଡ କହ ସନ୍ଧ୍ୟା ବେଳୁ ଆସିଲେ କିଛି କଥା ନାହିଁ ରାତି ନଅଟା କୁ ସେଠୁ ଛୁଟି ହବ। ଏ ଗୋଟେ ଗାଡି ପାଇକି ଆସିଲା ବେଳକୁ ବାର ହଁ ନଅଟାରେ ସରିବ ହଁ। ହଇରାଣ ହେଇଗ ଗୋଟେ ନଗଲେ ହଇରାଣ ହେଇଗଲି ବା ଆଉ ଏ କଣ କହିଲୁ ସାଢୁ ଆସିକି ବସ ରେ ଆସିବା କଥା ନୁହଁ ହେଲା ବହା ତ ଦରଜ ବସ୍ ଜାମ ଖୁନ୍ଦୀହେଇକି। ହେଁ ବିରକ୍ତିଆ ଲାଗୁଛି ଗାଡି ହେଲା ବେଳକୁ ଦିନକୁ ଦିଇଶହ ତିନିଶହ ଟଙ୍କା।
ଆ ଆଉ ରାତିରେ ବି କେତେ ପ୍ରାୟ ଗାଡି ରଖୁନଥିବେ ପଳଉଥିବେ।
ହଁ ଏଇ ଯୋଉ ଟେନ୍ସନ ହେଇ ଯୋଉ ସେ ବ୍ୟାଟେରି ବାଲା ଇଭି କିଣିକି ଯିଆ ଆସିବା କରିବି ଆଉ କଣ କରିବି?
ହୁଁ ଆ ବେଟେରି ସବୁ ତ ଚାଲିଚ ଆଉ କଣ?
ନହଲେ କେତେ ଆଡେ ଯିବି ଫାଷ୍ଟ ଦିନ ଯୋଉ ଦେଖିଲି ସେ ଯୋଉ ଛୋଟ ଛୋଟ ପିଲା ଉଡି ଉଡିିକଲି ମାରୁ ହନ୍ତି ଯେ ମୁଁ ବୋକା ଥିଲି ହଁ।
ଛୋଟ ଛୋଟା ଯାଗା ତମଠୁ ବହୁତ ଛୋଟ।
ଆଉ ସିଏ ସ ବକ୍ସିଂକୁ ମାନେ ବକ୍ସିଂ ରେ ହାତ ଉଠିବ କିିକ ବକ୍ସିଂ ରେ ହାତ ସହ ଗୋଡ।
ଦିଟା ଯାକ ଚାରିଟାଯାକ ସବୁ କାମକୁ ଦବ।
ହଁ ଚାରିଟା ବକ୍ସିଂରେ କିନ୍ତୁ ଗୋଡ ଆଲାଓ ଗୋଡ ହେଲେ ଫାଷ୍ଟ ଏଥିରେ କିନ୍ତୁ ତୁ କଣ କହିଲୁ ବଗଡ ଆଲଓ ଅଛି।
ହଁ କେ କେତେବେଳେ କୋଉ ମୁମେଣ୍ଟ ହେଇ ଜାଣିପାରିବନି ନୁହଁ।
ହଁ ହଁ।
କେତେ ଦିନ ହବ ଷ୍ଟାର୍ଟ କରିବା ଆଠ ଦଶ ଦିନ ହବ? ଓହୋ।
ଏଇ ନୂଆ ଆର ମାସଠୁ ଜଏନ୍ ହେଇଥାନ୍ତି ହେଲା ସେଏ କଲେ ଆର ମାସୁ ଜଏନ ହବୁ ଏବେଠୁ ଦେଖିକି ଯା। ସୁବିଧା ଅସୁବିଧା କେମିତି ଅଛି କାଇଁ ପଇସାଟା ଆଡି ମସନ ପଇସା। ସେ ଅଢେଇ ହଜାର ଲେଖା ନଉ ଆଡମିନ ପାଇଁ ମାସକୁ ଶଳା ଏତେ ଟଙ୍କା ଦେଢ ହଜାର ଟିକ କଷା ନାଇ ଏଇ ହନ୍ତା କି ପାଖରେ ହୁଅନ୍ତା କି ଯାଇକି ଆସନ୍ତି ହେରି ହେଲା ଏତେ ବାଟ ଯାଇକି ଆଇଲା ବେଳକୁ ହଇରାଣ। ହେଲା ପଇସା ପୁଣି ତେଲ ପଡ଼ିଆ ଖର୍ଚ୍ଚ ଖିଆ ଖର୍ଚ୍ଚ ଡବଲ ପାଖରେ ହଅନ୍ତାକି
ବସ୍ ଯାଉ ଗୋଟେ ପ୍ରକାର ଆଉ ବାଇକ୍ ଫାଇକ ଯଇଥିଲେ ଦିନକୁ ଶହେ ଦେଢ ଶହ କମ୍ପଲସରି
ଦେଢଶ ଟଙ୍କା ତ ତେଲ ଦିନକୁ। ଆଉ କଣ ଦିନକୁ ଦୁିଟ ସିଲ ବଳେ ସଦାବେଳେ ଗଲାବେଳେ ଆଣ ବାଜିବକୁ କିଲୁ ମାସକୁ ଚାରିଶହ ପଚିଶ ଚାରି ହଜାର ପାଞ୍ଚଶହ। ହଁ ନାଇଁ ନାଇଁ ଡାଇରେଟ ବସ ନା ଡାଇରେକ୍ଟ ବସ ଯିବି ତାପରେ ଆଉ ଟେ ମୁ ବସ୍ ଧରିକି ଯାଉଚି। ଦିଟା ଡାଇରେ ବଟସଲିଲ ନାହିଁ। ଦିଇଟା କରିବାକୁ ପଡୁ
ତମେ ଦିଟା କ କରୁଚ ତମ ତ ତମ ଡାଇଟ ମୋ ବସ ସେଇଠୁ କରିବ।
ନାଇଁ ନାଁ ହେବନି ସେଇଠୁ ଆହୁରି ବାଟ ପଢ଼ିବ ମୋ ବସିବାକୁ ଗଲେ ଟାଇମ୍ ଲାଗିବ କରେଜ କଥା ନାହିଁ। ମୁଁ ଯଦି ଏଇଠି ଗୋଟେ ଦେଢ ଘଣ୍ଟା ମୋ ବସରେ ଗୋଟେ ଯୋଉଠି ହ
ହଁ ବିରିତିଆ ଲାଗିବ ବାନ୍ତି ଉଠେଇ ଦ ଅଟେ ସମୟ ଗୋଟେ ବସିବ କି ଯିବ ଯେ ହଁ ଦିନେ ଅଧେ କଲେଜ ବି ଆସଚ ଠିକ ଗଲାବେଳେ ଏତେ ସମୟ ବସିକି ଯାଇନି ମୁଁ କେବେ ମୁଁ କଲେଜ ଗଲା ବେଳେ ପ୍ରାଇଭେଟ ବସ ରେ ପଳେଇ ସେ ପିଟିକି ନେଇକି ପଳାଏ ଆଇଲା ବେଳେ କିଛି କାମ ନାହିଁ ୟର ଟା ଗେଞ୍ଜି ଦେବି ଗୀତ ହାଲକା ଲଗେଇଦେବି ଆଉ ବସିକି ହଲି ଧଲି ଏସିିରେ ବସିକି ଆସିବି କଣ ଆଉ ଦରକାରେ ଜାମ ରେ ଆସିବା କିନ୍ତୁ ଗଲା ବେଳକୁ ମରି ପଡି ଜାମ ରେ ଯକି ପଚିବି କାହିଁକି ନା ଜଲଦି ପଞ୍ଚିବ ଭଲ ଲାଗିବ ଆଉ ଗଲାବେଳେ ଯଦି ବୋର ହେଇକି ଯିବି ଆଉ ଇଚ୍ଛା ହବନି କିଛି କରିବାକୁ। ସିଏ ହେଲା କଥା। ସେଥିପାଇଁ ମରି ପଡି ଯିବା ପଢ଼ଉଚି ପଛେ ପ୍ରାଇଭେଟରେ ଆଇଲା ବେଳକୁ ମୋ ବସ ନାହିଁ ପୁଣି ଯଦି ବ ଆଇଲା ବଳକୁ କଣ ବଡି ହଲିଆ ପ୍ରାଇଭେଟ ରେ ଆସ ସେଉ କି ଚିଡା ଲାଗୁଚି ମାନେ ଚା ଆମେ ଜାମ ଯେ ଖୁନ୍ଦୀ ପୁରା ନିଶ୍ୱାସ ନବାକୁ ଜେଗା ନାହିଁ ତା ଭିତରେ ସେ ଲୋକ ବସୁଚନ୍ତି ଲୋକ ବସୁଚନ୍ତି। ଆମେ ତ ପାଖ ଲୋକ ସେ ତଥାପି ଦେଖିଲେ ମୋ ମାନେ କଣ ପ୍ରାଇଭେଟ ବସ ର ଆମର କଷ୍ଟମ ନୁହେ ନା ହଁ ସେଥିପାଇଁ ଆମକୁ କୋଉ ଟିକେ କନି।
ଆଚ୍ଛା।
ହୁଁ।
ଆଉ କଣ ଏମତି ଟେନସନ ଟିକେ ଚାଲିଚି ଲାଇଫ ରେ।
ଟେନସନ ତ ସମସ୍ତେ ଲାଇଫ ରୁ ଆଉ।
ତମକୁ ଭଲ କିିକ ବକ୍ସ ଭଲ ସୁଟ କରିବ ଜାଣିଲ ଟି।
ହଁ ଯେ କିନ୍ତୁ ସେଥିରେ କ୍ୟାରିଅର ଅ ଯଦି ଭଲ ଖେଳି ଲୁ ଲା କ୍ୟାରିଅର ଅଛି ହଁ
ମାନେ କଣ ଏଇରେ ଶିଖିଲେ କଣ କୋଉ ଜବ ଫପ ମିଳିଯିବ କି?
ଜବ୍ ନୁହଁ ମୁଁ ଯୋଉ ଜବ୍ ପକଉଛି ମତେ ଆଡଭାଣ୍ଟେଜ ମିଳିବ ଜବ୍ କ କଉଥିରେ ଅଛି। ହଁ ଯଦି ଏ କବାଡି ଫବାଡି ଖେଳିଲ ତମେ ରେଲରେ ଡାଇରେକ୍ଟ ମାନେ ଭଲ ଖେଳ ରେଲୱେରେ ପଳେଇବ ତେ ମାନେ ଷ୍ଟେଟ୍ ଲେବୁଲ୍ ଖେଳିଦଲ ରେଲୱେ ମ ରେ ପଳେଇଲ।
ପ୍ରାୟତ ଯୋଉ କବାଡି ମ୍ୟାଚ ଜିତନ୍ତି ସେମାନେ ତ ପ୍ରାୟ ରେଲ୍ୱେ ପଢନ୍ତି ପ୍ରୋ ପ୍ରୋ କବାଡି ରେ ଉଜ କବାଡି ରେ ଯୋଉ ଜିତନ୍ତି।
ହଁ ସେଟା ପଳେଇବ ସେ ଭାବିଛି। ହବ କବାଡି ଇ ଯାହା ଖେଳିବ କଣ୍ଟିନ୍ୟୁ ଖେଳିବ ଗୋଟେ ଜିନିଷ।
କବାଡିଟା ଖଟା ଟିକେ ରିଚ ରହୁଛି।
ପ୍ର ଏତରେ କଣ ଦେଇଖଛି ନା ଏତରେ ମୁଠା ମରାମରି ହବ ଗୋଡ ହାତ ଦିଇଟା କଣ କହିଲୁ
ମୋତେ ତ ଲକ୍ଷ ପକ୍ ଶିଖେଇବେ?
ହଁ ନା ନା ଲଗ ନାହିଁ କେବଳ ଗୋଇଠା ମୁଠା ପିଇକି ନା ଲଗ ନାହିଁ। ଏଠୁ ଖାଲି ବଞ୍ଚିବ କେମିତି ଦେଖିନୁ ଏଇ ଯୋଉ ଗୋଡ଼ ହାତ ଲଗେଇ ଜାଲ ଭିତରେ ଫାଇଟିଂ ୟୁ ଫ ସି ଟାଇପିଙ୍ଗ ର ଜଉ ଫିଲ୍ମ ହୁଏ ସୁଲତାନ ମୁଭି ଦେଖିଛୁ?
ହଁ
ସେଇ ଟାଇପ ର ଯଦି ଲାଷ୍ଟକୁ ଏ ବତେ ସେଇ ଟାଇପ ଏଇଟା। କିକ ବକ୍ସିଂ ସେଇଟା ଆଉ ସେଇ ଗୋଟା କହିବାକୁ ଗଲେ।
ସେ ଲଗ ଫଗ ଶିଛି ନାଇଁ ନୁହ।
ନା ନା ଏବେ ମୁଁକା ମରା ମାରି ହବ ପଏଣ୍ଟ ନବ ବୁଝୁଣୁ ନୁ।
ଜୁଡୋ ଟା କଁ ଜୁଡ଼ୋ?
ଜୁଡୋରେ ଲକ ଲକ୍ କରିବ ଇଏ ଟ୍ରି କରିବ ଫୋପାଡିବ। କେତେ ଇଏ ବାରୁଛ ଜୁଡରେ ଏତେ ରିକ୍ସ ନାଇଁ ହଁ ଜୁଡରେ ଏତେ ରିକ୍ସ ନାଇଁ ହଁ ମାନେ ତୋର ବ୍ଲଡ଼ ବାହାରିବନି ଜୋଡ଼ରେ।
ହୁଁ ଆଚ୍ଛା ଏଥିରେ ମୁଭ ଉଟିଯିବ।
ହଁ
କିଛି ଗ୍ୟାରେଣ୍ଟି ନା
ନା ନା ଖେଳୁ ଖେଳ ଖେଳରେ ଫାଟିଲେ ଗେମ୍ ସେଟା ସେମିତି କଣ ଦେଖାଯାଏ।
ସବୁଦିନ ଯ ଗୋଟେ ଲେଖା ଖଣ୍ଡିଆ ହଉଥିବ ଜଉ କଷ୍ଟ
ଆହୋ ସେଏ ବଧିର ହେଇଛି ଫାସ୍ ହବଲା ପରେ ବଡି କଣ କିଲୁ ଗୋଟେ ଦିନ ଜାଣିଦେବୁନା ଏଇଆଡ ସାଇଡ୍ ହେଇଯିବୁ ସେଭଳି କଥା।
ଆଚ୍ଛା
ନା ଖ ଯାଣି ଦେଲା ପରେ ମ୍ୟାଚ୍ ଟୁର୍ଣ୍ଣାମେଣ୍ଟ ହେଲେ ତ ଅଟୋମେଟିକ ହବ ଏଇଟା କମନ ହେଇଯିବ। ଦେହ ଶୁଆଇଯିବ ହେଇଗଲାପରେ ଏମିତି କିଛି କଥା
ଅଟଠୁ ବଢି ଟାଣ ହେଇଯିବ।
ହଁ ଦେଖେ ତୁ ବି ଗୋଟେ ଖେଳା ଖେଳି କରେ ଦୌଡା ଦୌଡି ସକାଳୁ କରେ କାହିଁ କିଲୁ ହେଲଦି ରହିବା ଟା ଭଲ।
ହଁ ମ
ବୁଝିଲୁ।
ଆଉ ଇଏବା କଣ ଯାଇକି ଦୌଡା ଦୌଡି କରୁନ୍ତି କଣ।
ହଁ ଏ ମାନେ ଦୌଡା ଦୌଡ଼ି କରୁନୁ ସକାଳୁ ପାଞ୍ଚଟାରୁ ଯାଇ ଏସବୁ ଆମ ଇଏ। ନାଇଁ ପକଉନ୍ତି ନା ଆମର ଓପି ପାଇଁ।
ଆଚ୍ଛା।
ଏ ତ ସେଥିପାଇଁ ପୁରା ଲାଗି ପଡି ଏତି ଆଉ ପୁରା ସକାଳୁ ସକାଳୁ ଆଉ।
ଦୌଡା ଦୌଡି କରି ଯୋଉ କ୍ରିକେଟ ମ୍ୟାଚ ଥିଲା ଯେ ଗୋଟେ ସିଙ୍ଗିଲି ନେଇ ପାରୁନାହାନ୍ତି। ଅଶେଷ। ଗୋଟେ ଦି କିଲୋମିଟର ତିନି କିଲୋମିଟର ବାଟ। ଦୌଡି ଯାଉଚନ୍ତି କିନ୍ତୁ ଗୋଟେ ସିଙ୍ଗିଲି ନେଇପାରୁନାହାନ୍ତି।
ସେଇଠି ତୁ କହିଦଉନୁ।
ତାକୁ କହିଦେଲି ନା ଗୋଟେ ଥର। ସେ ବୋଲି ନାଇଁ ପୁଅ ହେଇଟା ସିଙ୍ଗିଲି ନେଲି ବୋଲି ହଁ।
ଏ ଯ ଯୋଉ ଦୁଃଖ ସତରେ କୋଉଛି ସିଙ୍ଗିଲି ନେଇ ପାରୁନି।
ଏଇତ ଦେ ଏତେ ଦୌଡା ଦୌଡି କରୁଥିଲ ଦି, ତିନି ଘଣ୍ଟା ଏଇ ଗୋଟେ ସିଙ୍ଗିଲି ନେଇ ପାରିବନି।
ସେଟା କାହିଁହେରା ଜନ୍ମ ନେଇଛ କିରେ।
ଆଉ ନାଇଁ ସେ ପତଳା ହେଇଗଲେଣି। ଦୌଡ଼ି ଦୋ ଦେଖଉଥିଲେ ତା ଫଟୋ।
ହଁ।
ହଁ ଦେଖେ ମୋର ଆଉ କିଛି ନାଇଁ ପେଟ। ଗୋଟେ ସବୁ କୋଉ ବାଟେ କମିଗଲି ହଉ ହେଲେ ଯୋଆକୁ ସେଇୟା ପୁଣି ହେଇଯାଇଛି ଆଉ।
ହୁଁ। ଦେଖା ଦେଖି ହେଇଯାନ୍ତୁ ଏ ଏତେ କାଇଁ ନହେଲେ କଣ ବଡି ଟା ଫିଟ ରଖିବାର ଅଛି ଏମିତି ଆଉ। ଖୋଲି ହେଲା କେଜାଣି ତମ ଭଳି ଫିଟିଙ୍ଗି ହବ ଦେହଟା ଭଲ ରହିଲା।
ବସିଲେ ତ ବସି ଖାଲି ଖାଇବ, ପିଇବ, ବସିବ ଯଦି ପେଟ ଟୋଟାଲ ବାହାରିବ।
ତୋର ତ କାମ ଦାମକୁ ଯାଉଛୁ ତୋର କିଛି ଅସୁବିଧା ନାହିଁ ମୋର ବେଶି କାମ।
ତାପରେ ଆମର କୋଉଠି କାହିଁ ମାଉଁସ ଦେହରେ ପେଟ ବାହାରିବାକୁ ଯିବ। ହଁ ପେ।